ଜୟ ଜଗନ୍ନାଥ ଭାଇ।
ହଁ ଜୟ ଯଗନ୍ନାଥ।
ଆଉ ଭାଇ ବହୁତ ଭଲ ଅଛି ଭାଇ।
ତା ଆଉ କ଼ଙ୍କ ଆଉ କଙ୍କ କରୁଚ ଆପନ ଏବେ।
ମୁଁ ଏବେ ଜଷ୍ଟ୍ ବସିଚି ଆଉ। ଆପଣ କଣ କରୁଚନ୍ତି?
ଏମିତି ରିଷ୍ଣଥିଲି ଶୋଇଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ କୁଆଡେ କଣ ବୁଲାବୁଲି କରିଥିଲେ ଆଜି।
ନା ବୁଲାବୁଲି ନାହିଁ ଦିନ ଯାକା ତ କ୍ଲାସ ଯାଉଚଛି ତ ଯାଇକନି କୁଡେ ବୁଲାବୁଲି ପାଇଁ।
ଆଛା ଆଛା କୋଉଠି ସାର୍ କ୍ଲାସ କରୁଛନ୍ତି କି?
ହଁ ମୋର ବିଟେକ୍ ଚାଲିଛି ନା ଇଞଜିନିୟ ହଁ ଏଟା ହଁ।
ହଁ ହଁ।
ଆଉ ଆପଣଙ୍କୁ ମାନେ ଆପଣ କଣ ପସନ୍ଦ ବୁଲିବା ପାଇଁ ଖାଇବା ପାଇଁ କଣ ପ୍ରସନ୍ଦ।
ହଁ ମତେ ତ ବୁଲିବା ପାଇଁ ଭଲ ଲାଗେ ମାନେ ପୁରୀ ବୁଲିବାକୁ ଭଲ ଲାଗେ ଶ୍ରୀମନ୍ଦିର ଅଛି ପୁରୀରେ ସମୁଦ୍ର। ସମୁଦ୍ରରେ ଗାଧେଇବା ପାଇଁ ଭଲ ଲାଗେ ବାକି ଆଉ ଅଛି ଆମର ଏପଟେ ଯୋଉ ଟି।
ହାଲୋ।
ରିଚର୍ଜ୍ ହାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଆମର ତ ନିଜ ଘର କାକଟପୁରୁ ସେଠି କି ମା ମଙ୍ଗଳା ନିଜେ ରୁହନ୍ତି ତମ ତ ସେ ଜାଗା ବି ବୁଲିବାକୁ ଭଲ ଲାଗେ।
ପ୍ଲାନ୍ ଅଛି ଆମର। କାଲି ଆଇ କାଲି କାଲି ନା ହେଲେ ପଦିନ। ଏବେ ପୁରୀ ଯିବାଟା ଠିକ ନା ଭୁଲ। ସେଟା ଟିକେ କନଫୀଉଜ ଅଛୁ ଆମେ।
ଏବେ ପୁରୀ ଯିବାଟା କାହିଁକି ନା ଏବ୍ ଏବେ ଯଦି ଆପଣ ପୁରୀ ଯାଉଛନ୍ତି ତ ଆପଣଙ୍କୁ ମାନେ ଆପଣ ଷ୍ଟେ କରିବେ ନା ପଳେଇ ଆସିବେ
ନାଇଁ ୱଆନ୍ ନାଇଟ ଷ୍ଟେ ଦେନପରଦିନ ଆସିବୁ।
ୱଆନ୍ନ ନାଇଟି ଷ୍ଟେ କଲେ ଆପଣଙ୍କୁ ତ ରୁମ୍ ହିଁ ମିଳିବନି ମାନେ ଆପଣ ରହିବେ କୋଉଠି।
ଆଚ୍ଛା ରୁମ୍ ମିଳିିବନି ବିଲକୁଲ୍ ଭି।
ନା ମିଳିବନି କାହିଁକି ନା ଆପଣ ଯଦି ବି ପୁରୀ ଯିବାର ପ୍ଲାନିଂ କରୁଛନ୍ତି ତ ର ରଥଯାତ୍ରାଏବେ ପନ୍ଦର କି ଷୋହଳରେ ଅଛି ବୋଧେ ଆଇ ଥିନ୍କ୍।
ହଁ ହଁ।
ରଥଯାତ୍ରାର ମିନିମମ୍ ମାସେ ପୂର୍ବରୁ ଆପଣଙ୍କୁ ମାନେ ରୁମ୍ ବୁକ୍ କରିବାକୁ ପଡିବ। ନହେଲେ ଆପଣଙ୍କ ରୁମ୍ ହିଁ ମିଳିବନି କହିଁକି ନା ପୁରୀରେ ନା ନା ମିଳିବନି ଯଦି ଆପଣ ରିଲେଟିଭ୍ କେହି ଥିବେ ପୁରୀରେ ତ ଆପ୍ ଆପଣ କଥା ହେଇଯିବେ ତାଙ୍କ ସହ
ନାଇ ଯଦି ଆମେ ଯଦି ସେଦିନ ଯାଇକି ସେଦିନ ଆସିବୁ
ହ ତ ହେଇଯିବ ଏବେ ସେଦିନ ଯାଇ ସେଦିନ ଆସ ଯଦି ହେଇଯିବ କିନ୍ତୁ ଆପଣଙ୍କୁ ବହୁତ ମାନେ ଭିଡର ମାନେ ବହୁତ ଇଏ କରିବାକୁ ପଡିବଷ୍ଟକ୍ ବହୁତ କରିବା ପାଇଁ ପଡିବ ଭଡ଼ ବହୁତ ଥିବ ଟାଇ ଆଜ୍ଞା ଏବେ ତ ସ୍ନାନ ପୂର୍ଣ୍ଣିମା ଜଷ୍ଟ କାଲି ହିଁଯାଇଛି
ହଁଁ କାଲି ହିଁ ଯାଉଛି
ତ ସେଥିପାଇଁ ସ୍ନାନ ପୂର୍ଣ୍ଣିମାରେ ତ ବହୁତ ଭିଡ ଥିଲା ଆମର ଯାଇଥିଲେ ସାଙ୍ଗମାନେ କଥା ହଉଥିଲେ ଯାଇଥିଲେ ସେମାନେ ମାନେ ଗଲେ କେତେଟାରେ ଗଲେ ଦିନ ଦି ପରେ ମାନେ ତିନିଟା ମାନେ ତିନିଟାରେ ଅଲରେଡି ସେ ପାଇ ଯାଇଥିଲେ ପୁରୀରେ
ହଁ।
ମାନେ ଦି ପରେ ତିନିଟାରେ ମୁଁ କହୁଛି ଚାରିଟା ବେଳେ ଯୋଉ ଟାଇମିରେ ସେ ପାଇ ଯାଇଥିଲେ ବଟ ସେମାନେ ଠାକୁର ଦର୍ଶନ କଲେ ରାତି ଗୋଟେରେ
ରାତି ଗୋଟେ ରେ
ଆଜ୍ଞା ତ ଆପଣ ହିସାବ କରନ୍ତୁ ଦିନ ତିନିଟା ରୁ ରାତି ଗୋଟେ କେତେ ଟାଇମ୍ ହେଲା?
ପୁରା ବାର ଘଣ୍ଟା କଣ୍ଟିନ୍ୟୁଅସ୍ ଠିଆ ହବାକୁ ପଡେ।
ପାଖାପାଖି ବାର ଘଣ୍ଟା ନୁହଁ ଦଶ ଘଣ୍ଟା ଭଳିଆ ହଉଛି ପାଖାପାଖି ଦଶ ଘଣ୍ଟା ପାଖାପାଖି ଆପ୍ରୋକ୍ସ ମାନେ ସେ ଦଶଟା ୱେଟ କଲା ପରେ ଯାଇକି ମହା ପ୍ରଭୁଙ୍କୁ ଦେଖି ପାରିଲେ ମାନେ ଏମିତି ଭିଡ
ଆଚ୍ଛା ଏବେ ତ ମହାପ୍ରଭୁଙ୍କୁ ଦେଖି ହବ ନା ଦର୍ଶନ
ହଁ ଏବେ ଦେଖି ହବ ଦେଖି ହବ କିନ୍ତୁ ମହାପ୍ରଭୁଙ୍କ ନା ନୀତି ରହୁଛି ନା ବହୁତ ମାନେ ତାଙ୍କର ଚନ୍ଦନ ଲା ଗି ହେଇଗଲା ତୁଳସୀ ଲାଗି ବହୁତ ନୀତି ରହୁଛି ଅଧଘଣ୍ଟା ଘଣ୍ଟେ ପରେ
ର ଏବେ ତ ସ୍ନାନ ପୂର୍ଣ୍ଣିବରେ ଅଣସର ଘରକୁ ଯାଆନ୍ତି ହେ
ହଁ ହଁ ଅଣସର ହେଇଯାଇଥିବ ଏ ତ ଏବେ ପାଖାପାଖି ଆଠ ନ ଦିନି ଅଣସର ହେଇଥିବ ତ ଏବେ ଗଲେ ଦର୍ଶନ ମିଳିବନି ବୋଲି ମିଳିବନି ଏ ବନ୍ଦ ହଁ ରହିବ।
ହଁ।
ତ ଆଠ ଦଶ ଦିନ ପରେ ଆପଣ ଯିବାର ପ୍ଲାନିଂ କରନ୍ତୁ ବେଟର୍ ରହିବ ଆପଣଙ୍କ ପାଇଁ।
ହଁ ସେ ଦର୍ଶନ ନ କରିକି ପୁରୀ ଗଲେ
ହଁ ଆଉ ପୁରୀ ଗଲେ ମହାପ୍ରଭୁଙ୍କ ଦର୍ଶନ କରିବନି ମାନେ କିଛି ନାହିଁ ଲାଭ।
କିଛି ନାହିଁ ହଁ ସେୟା ହିଁ ତ। ତାଠୁ ବେଟର ଆହୁରି ର ତାଠୁ ବେଟର୍ ରଥଯାତ୍ରା ଟାଇମ ରେ ଯାଇକି ଆରାମସେ ଦର୍ଶନ କରିବ।
ଟାଇମ ରେ ଯିବେ। ଆରାମରେ ଯିବେ ତଥା ଅବଶ୍ୟ ଭିଡ ବଉଥିବ କିନ୍ତୁ ଆପଣ ଦର୍
ଭିଡ ଭ ଭାଇ ନେଇଯ ଗଲା ବର୍ଷ ରଥଯାତ୍ରା ଯାଇଥିଲି ମୁଁ ମାନେ ଏବେ ତିନି ଚାରି ବର୍ଷ ହେଲା କଣ୍ଟିନୁଅସ ରଥଯାତ୍ରା କୁ ଯାଉଛି। କିନ୍ତୁ ଗଲା ବର୍ଷ ରଥଯାତ୍ରାରେ ହିଁ ମୁଁ ମୋବାଇଲ ଚୋରିହେଇଯାଇଥିଲା।
ଆଚ୍ଛା ଆଚ୍ଛା।
ମାନେ ବହୁତ ଭିଡ ଯୋଗୁ ମୋବାଇଲ ମାନେ ସେ ଭିତରେ କିଏ ଆଉ କ କୋଉ ଉଦ୍ଦେଶ୍ୟରେ କୋଉମାନେ ଭଗବାନଙ୍କୁ ଦେଖିବାକୁ ଯାଉଛନ୍ତି କି କୋଉ ଉଦ୍ଦେଶ୍ୟରେ ଯାଉ
ହଁ ହଁ ହଁ ଲୋକ ତ ଭିଡ଼ ଭିତ ବହୁତ କିଛି ଲୋକ ଅଛନ୍ତି ଅ ଅ ମାନେ ସେଥିରୁ ମତେ ଦର୍ଶନ ହେଇସାରେ ଆଉ ଟ୍ୱେଣ୍ଟି ପର୍ସେଣ୍ଟ ଲୋକ ଚୋରି ଡକାୟତ ମାନେ କରିବା ପାଇଁ ଯାଉଛନ୍ତି ମାନେ ଲାଗୁଛି ମତେ। ସେଇଟା ମାନେ ପ୍ରାୟ ଏଭଳିଆ କେସ୍ ବହୁତ ଅ
ବୋ ମୁଁ ସେଦିନ ଗୋଟେ ଦିନରେ ଏକା ମିନୁ ସେ ଦିନରେ ଏକ ଏକା ମିନିମମ୍ ପଚାଶ ଷାଠିଏ ଲକ୍ଷ ଭଳିଆ ମୋବାଇଲ ଚୋରି ହେଇଛି।
ହଁ ନିଶ୍ଚିନ୍ତ ହେଇଥିବ ଏଇଟା ମୁଁ ମାନୁଛି ହେଇଥିବ କାହିଁକି ନା ଲୋକ ସେଇ ଟାଇପ୍ ର ରହୁଛନ୍ତି।
କାହିଁକି ନା ଜଗନ୍ନାଥଙ୍କୁ ଦେଖିବାକୁ ଯେଡ ବଡ ଲାଇନ ଥିଲା ଆମର ପୁରୀ ବଡ଼ଦାଣ୍ଡ ଥାନା ଆଗରେ ସେଡ଼େ ବଡ଼ ଲାଇନ୍।
ହଁ ଠିକ୍ ଠିକ୍।
ମାନେ
ସେଇଟା ମୁଁ ମାନୁଛି। ଏବେ ଏମିତି ହେଉଥିବ କାହିଁକି ନା ଲୋକ ରୋଜଗାର ସେଇ ଟାଇପ ର ମାନେ ହଉଛି ଲୋ ଘର ଦୁଆର ରୋଜଗାର ଯଉ ନ ମିଳୁଛି ସିଏ କଣ କରିବେ।
ହୁଁ ପୁରୀରେ ବହୁତ ଚୋରି ପୁରୀରେ ବହୁତ ଚୋରି।
ପୁରୀରେ ତ ମାନେ ମୋବାଇଲ ହିଁ ଛାଡି ଦିଅନ୍ତୁ ମାନେ ଗାଡି ବହୁତ ଚୋରି ହଉଛି।
ହଁ ପୁରୀରେ ବହୁତ ଚୋରି ବହୁତ ଚୋରି ଡକାୟତି ବହୁତ ପୁରୀରେ।
ବହୁତ ବହୁତ ବଢିଗଲା ସେଟା ପ୍ରସାଶନ ବି ମାନେ ଠିକ ସେ ନେଇ ପାରୁନି ଡିସିସନ କିଛି।
ହଁ ହଁ ସେଇୟା। ଆଉ ମାନେ ଆପଣ ଆଉ କୋଉ ଭଲ ଭଲ ଜାଗାକୁ ଯାଇଛନ୍ତି ବୁଲିବା ପାଇଁ।
ଆମର ତ ନିଜ ଘର କାକଟପୁର ଆପଣ ଜାଣିଥିବେ କାକଟପୁର ମା ମଙ୍ଗ
ହଁ ହଁ ମା ମଙ୍ଗଳା ଯାଇଛି।
ଆ ସେଇଠି ହଉଛି ଆମ ନିଜ ଘର।
ଆଛା। ମାନେ ଆଉ କୋଉଠି ମାନେ ଆପଣ ବ୍ରହ୍ମଗିରି ଆଡେ ଯାଇଛନ୍ତି।
ବ୍ରହ୍ମଗିରି ନା ମୁଁ ଯାଇନି।
ଆଚ୍ଛା ମାନେ ସାତ ବଡା ବ୍ରହ୍ମଗିରି ଆଡେ ଯାଇନାହାନ୍ତି।
ନା ନା ବଟ ମୁଁ ଶୁଣିଛି କିନ୍ତୁ ଯାଇନି।
ଆଛା ଆଉ କିଛି ଯାଇନାହାନ୍ତି ଭଲ ଭଲ ବୁଲିବା ଜାଗା।
ଆଉ ତ କେଦାରନାଥ ଯିବାର ମୋର ପ୍ଲାନିଂ ଅଛି ବଟ ଏବେ ନୁହେଁ।
ସେଇ ତ ଭାଇ ସମସ୍ତଙ୍କ ପ୍ଲାନିଂ ଅଛି ବଟ ଡୋରି ଲାଗୁନି।
ହଁ ଯାହା କହିଲ ଠିକ୍ ଠିକ୍ ଡୋରି ଯେବେଠୁ ନ ଲାଗୁଛି କିଛି କରିହବନି ବାବାଙ୍କ ଡୋରି ଲାଗିବା ଦରକାର।
ତା ଡୋରି ଲାଗୁନି ପହିଲ କ ଯେତେ ଭାବିଲେ ଦି ବର୍ଷ ହେଲା ଟ୍ରାଏ କଲଣି କେମିତି ଯାଇପାରୁୁନୁ ଦେଖାଯାଉ ଏବର୍ଷ।
ଖାଲି ଭାବି ଭାବି ରହିବା କଥା ଆଉ କିଛି ନାହିଁ।
ହଁ।
ମୋର ଭାଇ ଗୋଟେ ସାଙ୍ଗଟେ ଅଛି ସିଏ ବିଇଡି କରୁଥିଲା କୋଉଠି କହିଲ ସରି ବିଇଡି ନାହିଁ ପିଜି କରୁଥିଲା।
ହଁ।
କୋଉଠି କହିଲ ୟୁପିରେ ପିଜି କରୁଥିଲା ମାନେ ପିଜି କରୁଥିଲା ୟୁପି ର ଉତ୍ତରାଖଣ୍ଡ ଜାଣିଛନ୍ତି ତ।
ହଁ ହଁ ଉତ୍ତରାଖଣ୍ଡ।
ସେଇଠି ସେ ପିଜି କରୁଛି ମାନେ ତା ଭାଗ୍ୟ ଦେଖନ୍ତୁ ସେଇଠି ହିଁ କେଦାରନାଥ।
ଆଛା ବଢିଆ ଭାବରେ ଲକ୍ ଅଛି।
ସେଠି ମାନେ ସେ ଅଛି ସେଇଠି ମାନେ ମୁଁ ତାକୁ ମାନେ ବେଳେ ବେଳେ ଫୋନ କରି କୁହେ ମୁଁ କୁହେ ମାନେ ତୁ ଏତେ ଇଜିଲି ପଳେଇଲୁ ବଟ ଆମେ ଯାଇପାରୁନୁ କିଛି କରିପାରୁନୁ।
ସେଇବା
ସେଇଟାକୁ ସିଏ ପ୍ରାୟ ଟାଇମ ଶୁଣନ୍ତୁ ମାନେ ତା ଭାଗ୍ୟରେ ଏତେ ଅଛି ବଟ୍ ସେ ଆଜି ଯାଏଁ ଦର୍ଶନ ହିଁ କରିନି ମାନେ ତାକୁ ଟାଇମ ବି ହୁଏନି କେଦାରନାଥ ସେ ଯାଇ ହିଁ ପାରୁନି।
ହଉ ସେଇୟା ତ କହୁଛି ମାନେ ପାଖରେ ଥିଲେ ବି ତାଙ୍କ ଡୋରି ଲାଗିବନି ମାନେ ଏବେ ଯେମିତି କୁହାଯାଏନି ହଁ ଏବେ ଯେମିତି କୁହାଯାଏନି ମାନେ ଜଗନ୍ନାଥ ପୁରୀ ମନ୍ଦିର ଯାଇଥିବ କିନ୍ତୁ ତାର ଇଚ୍ଛା ନଥିଲେ ତମକୁ ଦ ଦର୍ଶନ ଦର୍ଶନ କରିପାରିବନି ନା।
ହଁ ଠିକ ଠିକ କରିପାରିବନି।
ତ ସେଇଭଳିଆ ଆମେ ଦାଣ୍ଡ ଦୁଆରେ ଠିଆହେଇଥିବ କିନ୍ତୁ ତାକୁ ଦେଖି ଆସିବା ନାହିଁ।
ସେମାନେ ନିଜେ ଅଛି ଉତ୍ତରା ଖଣ୍ଡରେ ଉତ୍ତରାଖଣ୍ଡ ର ମାନେ ଉତ୍ତରାଖଣ୍ଡରେ ହିଁ କେଦାରନାଥ ଅବସ୍ଥିତ ମାନେ ସେ କେଦାରନାଥ ଜଷ୍ଟ ମତେ କହୁଥିଲା ତା ପନ୍ଦର ନା ସତର କିଲୋମିଟର ଏମିତି କଣ ପାଖାପାଖିରେ ଅଛି ସେ।
ହଁ ହଁ।
ବଟ ସିଏ କିଛି କରିପାରୁନି ମାନେ ନା ସେଠିକି ଯାଇପାରୁଚି କିଛି କରିପାରୁନି।
ଆଛା ମାନେ ଆପଣ କଣ କରନ୍ତି ଆଉ ଅଫିସ ମାନେ ଯାଆନ୍ତିନା
ମୁଁ ମୁଁ ଏବେ ମୁଁ ଜବ କରୁଚି ଏବେ। ମୁଁ ମୋର ସରିଗଲା କଣ ମୁଁ ଟେନଥ୍ ପରେ ପରେ ମୁଁ ପ୍ଲସ ଟୁ କରିଥିଲି ତାପରେ ଆଇ ଟି ଆଇ କରିଥିଲି। ଆଇ ଟି ଆଇ ପରେ ଡିପ୍ଲୋମା ତାପରେ ଆଇ ଆଇ ଟି ସାରିଲି ଆଇ ଆଇ ଟି ସରଲା ପରେ ଏବେ ଜବରେ ଅଛି।
ଆଛା ଆଇ ଆଇ ଟି ଆଇ ଆଇ ଟି ଆଇ ଆଇ ଟି କୋଉଠି କରିଥିଲେ।
ଆଇ ଆଇ ଟି ସମ୍ବଲପୁରରେ କରିଥିଲି।
ଆଚ୍ଛା ଆଚ୍ଛା।
ସମ୍ବଲପୁରରେ ମୋର ମାମୁ ରହୁଥୁଲେ ନା ମୋ ମାମୁ ବି ସେଇଠି ଆଇ ଆଇ ଟି କରୁଥୁଲେ ତ ମତେ ସେ ହଁ ସେଇଠି ସେଇଠି।
ବୁର୍ଲାରେ ନା।
ହଁ ସେ ମାମୁ ବି ସେଇୟା କହିଲେ କହିଲେ ଆ ଭାରି ଏଇଠି ଆଇ ଆଇ ଟି କରିବୁ ହଁ ହଁ ବୁର୍ଲାରେ ହିଁ କରଛି।
ଆଚ୍ଛା। ହୋଉ ହେ ଆ ମୋର ତ ଏବେ ଜଷ୍ଟ ବିଟେକ୍ ଚାଲଚି ଇଞ୍ଜିନିୟରିଂ ମେକାନିକାଲ ବ୍ରାଞ୍ଚରେ। ଆଉ ଏଇଟା ଆମର ମାନେ ଲାଷ୍ଟ ଇୟର୍ ଲାଷ୍ଟ ଇୟର ବର୍ତ୍ତମାନ। ଆପଣ ତ ମୋଠୁ ବି ଅଧିକ ଏକ୍ସପେରିଏନ୍ସ ଅଛି ଆପଣଙ୍କର।
ଆଜ୍ଞା।
ମାନେ ଆଇ ଆଇ ଆଇ ଟି ପରେ ଆପଣଙ୍କର ମାନେ କଣ ଜବ କରିବାଟା କଣ ଅଛି?
କଣ ଅଛି କଣ ସେମତି କ ଦେଖିବାକୁ କଲେ ଏଜୁକେସନ ହିସାବରେ ଚାକିରି ଖଣ୍ଡେ ମିଳିବନି। ଆଉ କଣ କରିବା ଓଡ୍ ଆମର ତ ଆମର ତ ଓଡିଶାରେ ଛାଡିଦିଅ ହଁ ଓଡିଶାରେ ଛାଡିଦିଅ ମୋ ଇଣ୍ଡିଆରେ ହିଁ ସେଇ ଟାଇପର ମାନେ ଯିଏ ଯେତିକି ପଢେଇଥାଉ ସି ସେଇ ଅନୁସାରେ ତାର କ୍ୱାଲିଫିକେସନ ହିସାବରେ ତାକୁ ଜବ୍ ବିଁ ମିଳେନି ତ ସେ ବାଧ୍ୟ ହୋଇକି କଣିବ ଆଉ। ଯେମତି ହେଲେ ତ ଘର ଚଳେଇବା ପାଇଁ କିଛି ଗୋଟେ କ କରିବାକୁ ପଡ଼ିବ ନା ଆଉ କଣ ଘରେ ବସିଆ ସେଇଟା ହୋଉଚି କଥା।
ହୋଉ ଭଗବାନ ଆପଣଙ୍କୁ ଠିକ ବାଟରେ ନି ମାନେ ଆଗକୁ ନିଅନ୍ତୁ ଯାହାବି ଆପଣ କେ ତିକି ପରିଶ୍ରମ କରୁଚନ୍ତି
ଆଜ୍ଞା। ଆପଣ ବି ବୋହୁତ ପରିଶ୍ରମ କରୁଚନ୍ତି ବିଟେକ୍ କରିଚନ୍ତି ଆପଣ କି ଭଗବାନ କରନ୍ତୁ ବୋହୁତ ଭଲ ଜବରେ ଗୋଟେ ରହିଯାଆନ୍ତୁ କି ଯାହା ବିି ଆପଣଙ୍କର ମନରେ ଅଛି କରନ୍ତୁ କିଛି
ହ ଯାହା ତ ସେମତି ତ କିଛି ଆମେ ମାନେ ଯୋଉ କହନ୍ତିନି କି ଯେମିତି ଚାହିଁବ ଯାହା ବି ଚାହିଁବ ସେମିତି କେବେ ହୋଉନି। ମାନେ ଜଷ୍ଟ ଏମ ଏମିତି ଘୋଷା ବଳଦ ଭଳିଆ ମାନେ ଯେମତି ସମସ୍ ସେ ଯାଆନ୍ତି ତ ଗୋଟେ ଲାଇନରେ ସେଇ ବାଟରେ ହିଁ ଆମକୁ ପେଲି ଦିଆଯାଏ। ବାସ୍ ସେଇ ବାଟରେ ତମେ ଚାଲ କିଛି ମାନେ ନିଜ ମନ ବୁ ଯାହା ଆସୁଥୁବ କି ନିଜକୁ କିଛି ଇଚ୍ଛା ହୋଉଥିବ ତ ସେଇ କାମ ଦାମ କରିପାରିବା।
ତ ଆପଣ ଯଦି ଭିଡରୁ ସାଇଟ୍ ହେଇକି ନିଜେ ଏକୁଟିଆ କିଛି କରିବେ ତାମାନେ ଦୁନିଆ ତାପରେ ଯାଇ ସକ୍ସେସ ସକ୍ସେସ ଆ ଆପଣ ପାଇବେ କିନ୍ତୁ ଭିଡ ସହ ଆପଣ ଗଲେ କିଛି ପାଇବେନି।
ସେଇଆ ତ ସେଇଟା ସେଇଟା ଅଭିଅସଲି ବୁଝିବା
ଅଲଗା ହେଇ କିଛି ଗୋଟେ କରିବାକୁ ପଡ଼ିବ ଯଦି ଆପଣ ଚାହୁଁଚନ୍ତି କିଛି କରିବା ପାଇଁ ତ ନିଜେ ଅଲଗା ହେଇ କରିବା ମାନେ ନିଜେ ଫାଷ୍ଟ ଇଗ୍ନୋର କରିବା ଶିଖନ୍ତୁ ନା କହିବା ଶିଖନ୍ତୁ ଲାଇଫରେ। କାହିଁକିନା ଯିବନଟାରେ ନାଁ କହିବା ହୋଉଚି ବୋହୁତ ଇମ୍ପୋଟାଣ୍ଟ ମୁଁ ବି ସେମତି ବୋହୁତ କିଛି ଜା ଗାରେ ସବୁ ଜାଗାରେ ହଁ ହଁ ହଁ କହି ଚାଲିଲି କିନ୍ତୁ କୋଉ ନାଁ କହିପାରଲିନି ଏଇଟା କଣ କରିବା ଶିଖନ୍ତୁ ମାନେ ନାଁଟା କହିବା ବୋହୁତ ଜରୁରୀ।
ହଁ।
ଏଇଟା ମୁଁ କରିପାରିବିନି ମାନେ କରିପାରିବିନି ନା ମାନେ ନା।
ନା ସେ ସେଇ ଜିନିଷ ଟା ବା ସେଇ ଜିନିଷ ଟା ଆମେ ଆଜିକାଲି ଲାଇଫ୍ ରେ କରୁନେ ବୋଲି ତ ମାନେ ଫ୍ୟୁଚରେ ହଇରାଣ ହ‌ଉଛେ। ଆମେ ସମସ୍ତଙ୍କ କଥାରେ ଆମେ ସମସ୍ତଙ୍କ କଥା ଭାବିକି ଗୋଟେ କାମ କରୁଚେ ବଟ୍ ଫ୍ୟୁ ଫ୍ୟୁଚର୍ କୁ ଗଲା ବେଳକୁ ଇ ମାନେ ରିଗ୍ରେଟ୍ ରହିଯାଉଛି ଆମେ ଲାଇଫ୍ ରେ କିଛି କରିପାରିଲେନି ବୋଲି
ଆଜ୍ଞା ଆଜ୍ଞା।
ହଁ ହଉ ଭାଇ ଠିକ୍ ଅଛି। ଭଲ୍ ଲାଗିଲା କଥା ହେଇକି।
ହଉ ଭାଇ ଥ୍ୟାଙ୍କ୍ୟୁ।
ଠିକ୍ ଅଛି।
ଆଉ ସୁବା